କଅଣ?
ମୁଁ ଏଇ ସକାଳୁ ଏବେ ଦାନ୍ତ ଘସିକି ଉଠିଲି। ମୋର ଟିକେ ଉଠୁ ଉଠୁ ଲେଟ୍ ହେଇଗଲା ତ
ହଁ ତମେ ତ ସବବେଳେ ଲେଟ ରେ ହିଁ ଉଠ। ମୁଁ ଜାଣଚି
ହଁ-ଅଁ, ତମେ କଅ କରୁଥୁଲ?
ମୁଁ ବସଚି ଆଉ ଟିକେ ପୂରବୁରୁ ଉ ଗୋଟେ କୁୁରକୁରି ଟେ ଖାଇଲି। ତାପରେ ଏବେ ବସିଚି।
ହଁ ମତେ ବି ଆମ ଘର ପାଖକୁ ଖୁସି ଆଣିକି ଗୋଟେ ନୁଡଲସ ର କୁରକୁରେ ଦେଲା। ଆଉ ସେଇଥିରେ ଜାଣିଛ ନା କେଚଅପ ବି ଗୋଟେ ଛୋଟ ପ୍ୟାକେଟ ଟେ ଥିଲା।
ହଁ ମୁଁ ବି ଆଜି ସେଇଟା ହିଁ ଖାଇଚି।
ଆରେ ୱା ଆମେ ଦି ଜଣ ସେମ ସେମ ଖାଇଚେ ନା ଆ?
ହଁ ଅଁ, ଆଉ ମୁଁ ପଚାରୁଥିଲି କି ତମେ ଯୋଉ ଯାଇଥିଲ ଗୋଟେ ହୋଟେଲ କୁ ସେଇଠି ତମେ କଣ କଣ କଲ?
ମୁଁ ଯୋଉ ସ୍ଵସ୍ତିକ ହୋଟେଲ ଯାଇଥିଲି ତ?
ହଁ ଅଁ।
ଆଛା ହଁ ଆମର ସେ କନକ ନିଉଜ ତରଫରୁ, ଗୋଟେ କନଫରେନ୍ସ ଥିଲା, ତ ସେଠିକି ମୁଁ ମୋ ସାଙ୍ଗ ଆଉ ତମ ଶୁଭ ଲକ୍ଷ୍ମୀଙ୍କୁ ବୋଧେ ଜାଣିଥିବ। ଆମେ ଏଇ ତିନି ଜଣ ହଁ ଅଁ, ଆମେ ଏଇ। ତିନି ଜଣ ଯାଇଥିଲୁ, ତାପରେ ନା, ଆମର ସେଇଠି ତମେ ନିଉଜରେ ଯୋଉ ଦେଖି ନଥିବ, କନକ ନିଉଜରେ ଯୋଉ ଲୋକମାନଙ୍କୁ ସେମାନେ ବି ସବୁ ଆସ ଯୋଉମାନେ ନିଉଜ ପଢନ୍ତି, ସେମାନେ ସବୁ ବି ଆସିଥିଲେ। ତାପରେ ନୁହଁ, ଆଉ ଯୋଉ ସାଇଟେଷ୍ଟ ରହିଲେ ସେମାନେ ନାଇଜର ଆଉ ଆଇ ଆଇ ଟି ରୁ ସବୁ ଆସିଥିଲେ, ଆଉ ମୁଁ ଯୋଉ କଲେଜରେ ପଢୁଚି ରମାଦେବୀ, ତାର ଭାଇସ ଚାାନସେଲର, ଆଉ ତା ପାଖରେ ଯୋଉ ଉତ୍କଳ ୟୁନିଭରସିଟି ନାଇଁ। ତାର ବି ଭାଇସ ଚାନ ଆଉ ତା ପାଖରେ, ଯୋଉ ଗୋଟେ ଓଡିଆ ୟୁନିଭରସିଟି ଅଛି, ସେଇଠି ନୁଅ, ଆଉଟିକେ ଟିକେ ଦୂରରେ ହବ ତାର ବି ଭାଇସ୍ ଚାଞ୍ଚସେଲର ଆସିଥିଲେ।
ତମେ ସେଇଠି କଣ କଣ ଖାଇଲ ମତେ ସେଦିନ କିନ୍ତୁ ନେଲନି ନା।
ଆରେ ମାନେ ଆମେ ଆମ କଲେଜରୁୁ ଆମକୁ ହି ଡକା ହେଇଥିଲା ନା ତ ମୁଁ ତମକୁ ଥୋଡ଼ି ନା ନେଇ ପାରିଥାନ୍ତି ଯଦି ହବ ମୁଁ ବୁଝାବୁଝି କରିକି ତମକୁ ନେବି ଆଉ ଆଉ ସେଇଠି ଆମେ ବହୁତ ସାରା ଜିନିଷ ଖାଇଲୁ। ଯେମିତି କି ଆମେ ଫାଷ୍ଟ ଯାଉକି ଆମେ ସେଠି ତ ପାଣି ବୋତଲ ଆଉ ହନିଟସ ର ଚକୋଲେଟ ଥିଲା ଆମେ ତାକୁ ଖାଇଲୁ ତାପରେ ଏମତି କଫି ପିଇଲୁ କଫି ସହିତ ଗୋଟେ ବିସ୍କୁିଟ ବି ଥାଏ ତାକୁ ବି ଖାଇଛୁ। ଆଉ ସେଇଟା ପୁରା ବଢିଆ ଲାଗୁଥିଲା। ତାପରେ ମାନେ ଯେତେବେଳେ କନଫରେନ୍ସ ସରିଲା ତାପରେ ଆମେ ଆସିଲୁ ମେନକୋର୍ସ ଖାଇବା ପାଇଁ। ସମସ୍ତେ ସେତେଵେଳେ ଆମେ ଖାଇଲୁ ଫ୍ରାଏଡ ରାଇସ ମାନେ ବିରିୟାନୀ ଟାଇପର ହେଇଥିଲା ତାପରେ ନର ମାଲ ରାଇସ୍ ବି ହେଇଥିଲା ହେଲେ ମୁଁ ଖାଇଲି ବିରିୟାନୀ ରାଇସ୍ ତାପରେ ଡାଲି ବି ଥିଲା ବଟ୍ ମୁଁ ଡାଲି ନେଇନି ମୁଁ ପନିର ନେଲି ତାପରେ ସାହି ପନିର ଟାଇପ ର ହେଇଥିଲା ତାପରେ ନବରତ୍ନ ବି ହେଇଥିଲା ତାପରେ। ଚାଓମିନ୍ ଆଉ ମଞ୍ଚୁରିଆନ ବି ହେଇଥିଲା। ମୁଁ ତାକୁ ବି ଖାଇଛି ଆଉ ତାପରେ ଚିକେନ ବି ହେଇଥିଲା ମାଛ ବି ହେଇଥିଲା ହେଲେ ମୁଁ ମାଛ ଖାଇନି ମୁଁ ଓନ୍ଲି ଚିକେନ ହିଁ ଖାଇଛି ଆଉ ତାପରେ ଆମର ବ୍ରାଉନିକେକ୍ ହେଇଥିଲା ଆଇସ୍କ୍ରିମ ହେଇଥିଲା ଜିଲାପି। ବି ହେଇଥିଲା ଜିଲାବି ଟା ପୁରା ବଢିଆ ଲାଗୁଥିଲା ମାନେ ଗରମ ଗରମ ହେଇଥିଲା ନା ତ ବଢିଆ ଲାଗୁଥିଲା।
ଆପଣ ଏତେ ସବୁ କିଛି ଖାଇଲେ ମୋ ପାଇଁ ଆଣିବା କଥା ନୁହେଁ ଟିକେ।
ଆରେ ଫାଇଭ୍ ଷ୍ଟାର ହୋଟେଲ ରୁ ମୁଁ କଣ ଟା ଆଣିବି ଯେ।
ଆଇସ୍କ୍ରିମ ଟିକେ ନେଇ ଆସିଥାନ୍ତେ।
ହଁ ଯେ ବଟ୍ ଫାଇଫ୍ ଷ୍ଟାର ହୋଟେଲ ନା ଆଉ ମାନେ କିଛି ଆଣି ହେଲାନି ସେଇଠୁ ଆଉ ତାପରେ ବି ଆମେ ଖାଇଥିଲୁ ପାମ୍ପୁଡି ଚାଟ ଆଉ ତାପରେ ଗୋଟେ ସାଲାଡ ଯୋଉଥିରେ କି ପାଇନାପଲ୍ ଆଉ ଚେରି ବି ପଡିଥିଲା ମିଠା ଦହି ଖାଇଥିଲୁ। ଆଉ ସେ ପାମ୍ପଡ ନା ବରହମପୁରୀ ଆଡେ ବନାନ୍ତି ସେ। ଟା ବି ଥିଲା। କହ।
ତମେ ଯୋଉ ଆଉ ଯୋଉ ତମେ ଯୋଉ ଆଣିଥିଲ କହୁଥିଲ ଯୋଉ କାଚ ବୋଟଲ ଆଣିଥିଲ ସେଇଟା ତମେ କେତେଟା ଆଣିଥିଲ।
ଆରେ ସେ କାଚ ବୋତଲ ଟା ନା ପୁରା ବଢିଆ ହେଇଥିଲା ମାନେ ତମେ ବିଶ୍ୱାସ କରିବନି ସେ କାଚ ବୋତଲ ଗୁଡା ଯେମତିକା ହେଇଛି ସେଟା ମାନେ ଏତେ ଭଲ ଲାଗିଲା ଯେ ମୁଁ ନେଇ ଆସିଲି ତାକୁ ମୁଁ ତାକୁ ଦିଟା ହିଁ ଆଣିଥିଲି ମୁଁ ଭାବୁଛି ତାକୁ କଲର କରିକି ଯଦି ହବ। ତମର ମୋର କଣ କରିବ ନହେଲେ ମୁଁ ତା ଧରେ ଗଛ ରଖିବି।
ଆଉ ଯୋଉ ମନେ ଅଛି ଆମେ ଯୋଉ ଏଇ ମଝିରେ ଯୋଉ ସରସ୍ଵତୀ ମଣ୍ଡପ ଯାଇଥିଲେ ସେଇଠି ବି ବହୁତ ଭଲ ଭଲ ଖାଇବା ହେଇଥିଲା ଆଉ ସେଇଠି ମ୍ୟା ଜିକ୍ ସୋ ବି ଦେଖଉଥିଲେ ନା।
ହଁ ବଢିଆ ଲାଗିଲାନି ତମେ ମ୍ୟାଜିକ ସୋ କୁ ତମକୁ କେମିତି ଲାଗିଲା ମତେ ଟିକେ କହିଲ।
ମ୍ୟାଜିକ ସୋଟା ତ ବହୁତ ଭଲ ଲାଗୁଥିଲା। ଆଉ ଯୋଉ ସେମାନେ ଯୋଉ ପାରାକୁ ଡବଲ କରୁଥିଲେ ସେଟା କେମିତି କରୁଥିଲେ କେଜାଣି।
ତମକୁ କଣ ଲାଗିଲା କେମିତି କରୁଥିଲେ।
ମତେ ଲାଗୁଥିଲା କି ତାଙ୍କର ଯୋଉ ଜ୍ୟାକେଟ ର ଯୋଉ ହାତ ଟା ନାଇଁ। ସେଇ ହାତ ଭିତରେ ବୋଧେ। ସେମାନେ ବହୁତ ସାରା ପାରା ରଖି ଦେଇେଇଥିଲେ। ସେଇ ଯୁଗରୁ ସେ ହାତ ମୁଁ ଯେତେବେଳେ ତାଙ୍କୁ ପୁରା ଭଲରେ ଦେଖୁଥିଲି ସେମାନେ ହାତ ଭିତରୁ ତାଙ୍କ। ଯୋଉ ପାରା ମାନଙ୍କର ଯୋଉ ପଖ ଗୁଡାକ ନୁହେଁ। ସେଇଗୁଡାକରୁ ସେ। ମାନେ ଟାଣିକି ଆଣୁଥିଲେ ମତେ ଲାଗୁଛି ସେଇଥିରୁ ହିଁ ଆଣିଛନ୍ତି।
ଆରେ ଆରେ ମାନେ ମ୍ୟାଜିକ ଗୁଡାକ ବି ସେମିତି ସେମାନେ କରୁଛନ୍ତି ନା। ଆଉ କଣ ମ୍ୟାଜିକ ଦେଖିଲ।
ଆଉ ଯୋଉ ବକ୍ସ ଭିତରେ ଗୋଟେ ଥିଲା ତା ଭିତରେ ଯୋଉ ଠେକୁଆ ଟା ଆଣିଲେ ତା ଭିତରେ କେମିତି କାଗଜ ପକେଇ ଦେଲେ ତାପରେ ଠେକୁଆ ଟା କେମିତି ପଳେଇ ଆସିଲା କେଜାଣି ମତେ ଲାଗୁଛି ବୋଧେ ସେ ଠେକୁଆ ଟା ସେଇ ଯୋଉ ବକ୍ସ ର ପଛ ପଟକୁ ଥିଲା ସେ କାଗଜ ଟା ପକେଇକି ଯୋଉ। ସେଇ ଯୋଉ ବକ୍ସ ଟାକୁ ଟିକେ ହଲେଇ ଦେଲେ ସେ ଠେକୁଆ ଟା ବାହାରକୁ ପଳେଇ ଆସିଲା।
ଓହୋ ଏମିତି ତାହେଲେ କରିଛନ୍ତି ଆଉ କଣ ଆମେ ଖାଇଲେ।
ସେଇଠି ତ ଆମେ ଖାଇଥିଲେ ଫାଷ୍ଟ ଆମେ ଖାଇଲେ ଷ୍ଟାର୍ଟର ଆମେ ପାମ୍ପୁଡ଼ି ଚାଟ ଖାଇଛନ୍ତି ଆଉ ଚାଉମିନ, ମଞ୍ଚୁରିଆନ, ଗୁପଚୁପ ଆଉ ଫ୍ରେଞ୍ଚ ଫ୍ରାଇଜ ବି ହେଇଥିଲା ଆଳୁ ଭଜାଟା ଯୋଉ। ସେଇଟା ବି ଆମେ ଖାଇଥିଲେ। ତାପରେ ଆମେ ଖାଇଛନ୍ତି କର୍ଣ ଆଉ ପନିର ଆଉ ଛତୁ ବି ଖାଇଥିଲେ ଆମେ।
ହୁଁ।
ତାପରେ ମେନକୋର୍ସ ଆମେ ଖାଇଥିଲେ ଫ୍ରାଏ ରାଇସ୍ ହେଇଥିଲା ତାପରେ ନର୍ମାଲ ଭାତ ବି ହେଇଥିଲା ଆମେ କିନ୍ତୁ ସେଇ ଫ୍ରାଏ ରାଇସ୍ ଟା ଖାଇଥିଲେ ତାପରେ ଆମେ ଖାଇଥିଲେ ପନିର, ଚିଲି ଛତୁ ଆଉ ଗୋ ଯୋଉ ଦହିର ଗୋଟେ ବଲ ଟାଇପ ର ରଇଥିଲା ସେଇଟା ବି ଖାଇଥିଲେ।
ହୁଁ।
ସେଇଟା ଭଲ ଲାଗୁଥିଲା କିନ୍ତୁ।
ହଁ ସେଇଟା ତ ବହୁତ ଭଲ ଲାଗୁଥିଲା ଆଉ ଆମେ ଗୁପଚୁପ୍ ବି ଖାଇଚେ ଥଣ୍ଡା ବି ପିଇଥିଲେ ନା
ହଁ ଆଉ ଯୋଉ ଆଇସ୍କ୍ରିମ ଆଉ ଜିଲାପି ଆଉ ଯୋଉ ହେଇଥିଲା ମାଲପୁଆ ସେଗୁଡାକୁ ବି ଭଲ ଲାଗୁଥିଲା।
ହଁ ସବୁ ଭଲ କରିଥିଲେ ଯେତେ ଜାଗାକୁ କୁହ ମକା ବି ଆମେ ଖାଇଚେ
ହଁ ତାପରେ ଯୋଉ ସେଇ ଯୋଉ ଯୋଉ ଛୁଆଟର ବାଡେ ଥିଲା ତାର ଯୋଉ ସେ ସାଇଟ୍ ରେ ବି କେକ୍ ଦିଆହଉଥିଲା କିନ୍ତୁ ଆମେ ଖାଇ ପାରିଲେନି ଆମ ପେଟରେ ବହୁତ ଜାଗା ନଥିଲା ଆଉ
ହଁ ମୁଁ ବି ଭାବୁଥିଲି ଖାଇବି ବୋଲି ହେଲେ ଆଉ ପେଟ ପୁରା ଫୁଲ ହେଇଯାଇଥିଲା। ଯଦି ହେଇଥାନ୍ତା ପରେ ଖାଇଥାନ୍ତେ। ହେଲେ ଛୋଟଛୁଆ ମାନେ ଖାଇବେ ମୁଁ ଭାବି କି ଆଉ ଖାଇଲିନି।
ତାପରେ ଯୋଉ ଆମେ ଖାଇଥିଲେ ଯୋଉ କ୍ଷୀରି କ୍ଷୀରି ଟା ବି ବହୁତ ଭଲ ଲାଗୁଥୁଲା।
ହଁ କ୍ଷୀରିଟା ତ ନିହାତି ବହୁତ ଭଲ ହେଇଥିଲା।
ତାପରେ ଆମେ ଯୋଉ ଆପଣଙ୍କ ଭାଇ ଯୋଉ ଆପଣଙ୍କ ଭଉଣୀ ପାଇଁ ଗୋଟେ ଗ୍ଲାସ ରେ ପୁରା ଫୁଲ କରିକି ପୁରା ଆଇସ୍କ୍ରିମ ଟା ଆଣିଥିଲେ ସେଇଟା ବି ବହୁତ ଭଲ ଦେଖାଉଥିଲା।
ହଁ ଯେ ହେଲେ ଆମେ ଯୋଉ ବାଟରେ ଆସିଲେନି ସେ ଆଇସ୍କ୍ରିମ୍ ଟା ମେଲ୍ଟ ହେଇଯାଥିଲା ହେଲେ ଫିର୍ ବି ଖାଇ ହେଲା ଏମତି ଥଣ୍ଡା ଥଣ୍ଡା ଲାଗୁଥୁଲା ହେଲେ ବି ଟିକେ ମେଲ୍ଟ୍ ହେଇଯାଇଥିଲା ଆଉ
ହଁ ତାପରେ ମତେ ଫାଷ୍ଟ ଲାଗିଲା ସେଇ ଯୋଉ ତଳେ ପୁରା ଫୁଲ କରିଦେଇଚନ୍ତି କ୍ଷୀରି ତା ଉପରେ ଆଇସ୍କ୍ରିମ ଟିକେ ଲଗେଇ ଦେଇଚନ୍ତି। କିନ୍ତୁ ସେଇଟା ତ ପୁରା ଆଇସ୍କ୍ରିମ ହିଁ ଥିଲା।
ଆରେ ଆରେ ହଁ ବୁଝିଲି ବହୁତ ଭଲ ମଜା କରିଦଉଚ ତମେ
ତାପରେ ଯୋଉ ଆମେ ଯୋଉ ଆସିଲା ବେଳେ ଅଟୋରେ ବସି ଗୀତ ଗାଉଥିଲେ ସେଇଟା ବି ବହୁତ ଭଲ ଲାଗିଲା।
ହଁ ମାନେ ଥଣ୍ଡା ପବନ ଦଉଚି ଆମେ ଅଟରେ ଆସିଚେ ଆଉ ଗୀତ ଗାଉଚେ ମତେ ତ ପୁରା ମଜା ଲାଗିଲା ସେଇଥିରେ ଆମେ କେତେ ଗୀତ ଗାଇଚେ ନା
ହଁ ତାପରେ ଯୋଉ ଆମେ ଯୋଉ ଆସିଲା ବେଳେ ତମେ ତମ ପେଟ ଫୁଲ୍ ହେଇଯାଇଥିଲେ ତମେ ବି ଆଉ ଗୀତ ଖାଉ-ଖା ଯୋଉ ଗାଇ ପାରିଲନି।
ହଁ ପରା ମୁଁ ଏତେ ଖାଇ ଦେଇଥିଲି ତାପରେ ଆମେ ଯୋଉ ଫଟ ଉଠେଇକି ଆସିଲୁ ଉପରୁ ଏତେ ଭଲ ପ୍ଲେସ ଟାରୁ ତାପରେ ବି ମୁଁ ଟିକେ ଚାଓମିିନ ମଞ୍ଚୁରିଆନ୍ ଫ୍ରେଞ୍ଚ ଫ୍ରାଇଜ ଆଉ ତାପରେ ଥଣ୍ଡା ଟିକେ ପିଇଦେଲି ମୋର ପୁଣି ପେଟ ଫୁଲ୍ ହେଇଗଲା। ତ ମୋର ଆଉ ମାନେ ବଳ ପାଇଲାନି କି ମୁଁ ଗାଡିରେ ବସିକି ଆଉ ଗୀତ ଗାଇବି ମୁଁ ବେଶୀ ଜୋର ସେ ବି ଚିଲେଇ ପାରୁନଥିଲି ତମ ଭଳିଆ।
ହଁ ତାପରେ ଯୋଉ ଆମେ ଫଟୋ ଉଠେଇକି ଆସିଲେ ତାପରେ ତ ଆମେ ଖାଇସାରିକି ଆମେ ଉପରକୁ ଗଲେ ତାପରେ ଫଟୋ ଉଠେଇକି ଆସିଲେ ତାପରେ ଯୋଉ ଆମେ ତମ ଭଉଣୀର ମୋର ଯୋଉ ପଳେଇ ଆସିଲୁ ତମେ ବି ରାଗିକି ପଳେଇ ଆସିଲ ତାପରେ ଆସିକି ଫୁଣି ଚାଓମିିନ ଖାଇଲେ ତାପରେ ଚାଓମିିନ ଖାଇସାରିକି ଫୁଣି ଉପୁରୁକୁ ଯେତେବେଳେ ଗଲେ ଉପୁରୁ ଫଟୋ ଉଠେଇକି ଆସି ସାରିଲା ପରେ ଆମେ ଚାଟ ଆଉ ଗୁପଚୁପ ବି ଖାଇଥିଲେ ଆଉ ମଞ୍ଚୁରିଆନ ବି
ହଁ ହେଲେ ମୁଁ ଯୋଉ ଚାଟ୍ ପ୍ଲେଟ୍ ଟା ଆଣିଥିଲି ନା ସେଇଥିରେ ଓନ୍ଲି ଦିଟା ହିଁ ପାମ୍ପୁଡି ଚା ପାମ୍ପଡ଼ ଥିଲା ଆଉ ଗୋଟେ ବଡ ଆଳୁଟେ ଥିଲା। ମୁଁ ସେ ଆଉ ଫୋପାଡ଼ିଲି। ମୁଁ ଆଉ କ ସେ ବଡ ଆଳୁ ଖାଇପାରିବି କି
ମୋର ବି ମୋର ତିନିଟା ପାମ୍ପଡ଼ ଥିଲା ଆଉ ଗୋଟେ ବୋହୂ ମାନେ ସେ ଆଳୁ ଟାକୁ କଟା ହେଇ ନଥିଲା ସେ ଆଳୁଟା ଥିଲା।
ହଁ ପରା ତମେ ମାନେ ଟିକେ ଆଳୁକୁ ଚୁନ ଚୁନ କରି ପକେଇ ଦେଇଥିଲେ ହେଇିନଥାନ୍ତା ତମେ ସେଇଥିରେ ଦଳି ଦେଇଥାନ୍ତ ଯୋଉଟା ସ୍ମାସ କରିବା ପାଇଁ ଆସେନି। ସେଥିରେ କରିଦେଇଥିଲେ ଭଲ ହେଇ ଥାନ୍ତା ହଉ ତାହେଲେ ତମେ ଆସ ମୁଁ ଏବେ ରଖୁଚି ଆମେ ଆଉ କେବେ କ ଥା ହବା ଆଉ ପୁଣି କୁରକୁରେ ଖାଇବା ଆଉ
ହଁ ରଖୁଚି।
ହଁ ଆସ ଆସ